ହାଲୋ ହଁ ଶୁ ହଁ।
ହାଲୋ।
ହାଲୋ।
ହଁ।
ଶୁବିଲା?
ହଁ।
ହଁ।
ନମସ୍କାର ହର୍ଷିତ କେମିତି ଅଛୁ?
ନମସ୍କାର ବିନୋଦ ମୁଁ ଭଲ ଅଛି ଆଉ ତମେ କେମିତି ଅଛ?
ହଁ ମୁଁ ମଧ୍ୟ ଭଲ ଅଛି ଆଜି ଆମେ ରଥଯାତ୍ରା ବିଷୟରେ କଥା ହବା କି?
ହଁ ନିଶ୍ଚୟ ରଥଯାତ୍ରା ତ ଓଡିଶାର ସବୁଠୁ ବଡ ମୋ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ।
ଠିକ କହିଲୁ। ପ୍ରତିବର୍ଷ ପୁରୀରେ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ରଥଯାତ୍ରା ବହୁତ ଧୁମଧାମ ରେ ପାଳନ କରାଯାଏ।
ହଁ ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସି ରଥ ଟାଣିବାର ସୌଭାଗ୍ୟ ପାଆ
ତୁ ଜାଣିଛୁ କି ତିନୋଟି ରଥର ନାମ ଅଲଗା ଅଲଗା ଅଟେ।
ହଁ ଭଗବାନ ଜଗନ୍ନାଥଙ୍କର ରଥଙ୍କ ନାମ ନନ୍ଦିଘୋଷ। ଆଉ ବଳଭଦ୍ର ବଳଭଦ୍ରଙ୍କ ରଥ ର ନାମ ତାଳ-ତାଳଧ୍ଵଜ ଏବଂ ସୁଭଦ୍ରା ତାଙ୍କ ରଥର ନାମ ହଉଚି ଦର୍ପଦଳନ।
ବହୁତ ଭଲ। ପ୍ରତିବର୍ଷ ନୂଆ କାଠରେ ଏହି ରଥଗୁଡ଼ିକ ତିଆରି କରାଯାଏ।
ହଁ ଏହା ହଇ ପର୍ବର ଏକ ବିଶେଷ ପରମ୍ପରା।
ରଥଯାତ୍ରା ପୁର୍ବୁରୁ କେଉଁ କେଉଁ ନୀତି ପାଳନ କରାଯାଏ।
ଅ ପ୍ରଥମେ ସ୍ନାନ ପୂର୍ଣ୍ଣିମା ପାଳନ ହୁଏ। ତାପରେ ଅନସର ସମୟରେ ମହାପ୍ରଭୁ ବିଶ୍ରାମ କରନ୍ତି। ପରେ ନବ ଯୌବନ ଦର୍ଶନ ହୁଏ ଏବଂ ତାପରେ ରଥଯାତ୍ରା।
ରଥଯାତ୍ରା ଦିନ ଗଜପତି ମହାରାଜାଙ୍କ ଛେରା ପଁରା ମଧ୍ୟ ହୁଏ।
ହଁ ଏହା ଦେଖାଏ ଯେ ଭଗବାନଙ୍କ ସମ୍ମୁଖରେ। ସମସ୍ତେ ସମାନ।
ମୋତେ ଏ ପରମ୍ପରା ବହୁତ ଭଲ ଲାଗେ।
ମତେ ମଧ୍ୟ। ରାଜା ହୋଇଥିଲେ ମଧ୍ୟ ସେ ନିଜ ହାତରେ ରଥ ରଥ ସଫା କରନ୍ତି। ହ
ରଥଯାତ୍ରାରେ ଲୋକମାନେ କେମିତି ଆନନ୍ଦ କରନ୍ତି।
ହୁଁ ରଥଯାତ୍ରାରେ ଲୋକମାନେ ଭଜନ ଗାଆନ୍ତି କୀର୍ତ୍ତନ କରନ୍ତି। ଜୟ ଜଗନ୍ନାଥ ଧନୀ ଦିଅନ୍ତି ଏବଂ ଭକ୍ତି ଭାବରେ ରଥ ଟାଣନ୍ତି।
ତୁ କେବେ ପୁରୀରେ ରଥଯାତ୍ରା ଦେଖିଛୁ କି?
ହଁ ଥରେ ଯାଇଥିଲି। ସେଠାରେ ପରିବେଶ ଅତ୍ୟନ୍ତ ଆଧ୍ୟାତ୍ମିକ ଏବଂ ଆନନ୍ଦମୟ ଥିଲା।
ଭିଡ ବହୁତ ଥାଏ ନା।
ହଁ ବହୁତ ଭିଡ ହୁଏ ସେଥିପାଇଁ ସାବଧାନ ରହିବା ଆବଶ୍ୟକ।
ରଥଯାତ୍ରା ସମୟରେ କେଉଁ କେଉଁ ସାଭନ ସାବଧାନତା ରଖିବା ଉଚିତ୍।
ପିଲାମାନଙ୍କ ହାତ ଧରିବା ରହିବା ଉଚିତ। ଆଉ ପୋଲିସ ପୋଲିସଙ୍କ ନିର୍ଦ୍ଦେଶ ମାନିବା ଭିଡ ଭିତରେ ଧକ୍କା ଧକି ନ ପି ଏବଂ ପାଣି ବି ରହିବା।
ଠିକ କହିଲୁ ସମସ୍ତଙ୍କୁ ଶୃଙ୍ଖଳା ବଜାଇ ରଖିବା ଉଚିତ।
ହଁ ରଥଯାତ୍ରା କେବଳ ଧାର୍ମିକ ପର୍ବ ନୁହେଁ। ଏହା ଭାଇଚାରା ଏବଂ ଏକ ଏକତାର ବାର୍ତ୍ତା ଦିଏ।
ବହୁତ ସୁନ୍ଦର କଥା ବିଦେଶରୁ ମଧ୍ୟ ଅନେକ ଲୋକ ଏଇ ପର୍ବ ଦେଖିବାକୁ ଆସନ୍ତି।
ହଁ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଏହା ଓଡିଶାର ଗୌରବ।
ମହାପ୍ରସାଦ ବିଷୟରେ କଣ କହିବୁ।
ହୁଁ ଶ୍ରୀମନ୍ଦିରର ମହାପ୍ରସାଦ ଅତ୍ୟନ୍ତ ପବିତ୍ର। ସମସ୍ତେ ଏକ ସାଙ୍ଗରେ ବସି ଏହାକୁ ଗ୍ରହଣ କରନ୍ତି। ଏହା ସମାନତାର ପ୍ରତୀକ ଅଟେ।
ରଥଯାତ୍ରା ପରେ ଦେବତାମାନେ କେଉଁଠି ଯାଆନ୍ତି।
ସେମାନେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ କିଛି ଦିନ ପରେ ବାହୁଡା ଯାତ୍ରାରେ ପୁଣି ସେମାନଙ୍କୁ ଫେରି ଆସନ୍ତି। ହଁ। ବାହୁଡା ପରେ ସୁନାବେଶରେ ମହାପ୍ରଭୁଙ୍କୁ ସୁନାର ଅଳଙ୍କାରରେ ସଜାଏ। ସୁଝାଯାଏ ଏହା ଦେଖିବାକୁ ବହୁତ ସୁନ୍ଦର ଲାଗେ।
ସତରେ ରଥଯାତ୍ରା ଆମ ସଂସ୍କୃତି ଓ ପରମ୍ପରା। ପରମ୍ପରା ର ପ୍ରତୀକ।
ନିଶ୍ଚୟ ଆମେ ସମସ୍ତେ ଏଇ ପର୍ବକୁ ସମ୍ମାନ ସହ ପାଳନ କରିବା ଉଚିତ।
ଆଜି ତୋ ସହିତ ରଥଯାତ୍ରା ବିଷୟରେ କଥା ହେ ବହୁତ ଭଲ ଲାଗିଲା।
ମୋତେ। ବହୁତ ଭଲ ଲାଗିଲା ଆଶା କରୁଛି ଆମେ ଆଗାମୀ ବର୍ଷ ପୁରୀ ଯାଇ ଏକା ସାଙ୍ଗ ରଥଯାତ୍ରା ଦେ ଦେଖିବା।
ତୁ ରଥଯାତ୍ର ର ଇତିହାସ ବିଷୟରେ କିଛି ଜାଣିଛୁ କି?
ହଁ ରଥଯାତ୍ରାର ପରମ୍ପରା ଶହ ଶହ ବର୍ଷ ପୁରୁଣା। ଏହା କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି ପର୍ବ ଆମ ସଂସ୍କୃତିର ଗୌରବ।
ମୁଁ ଶୁଣିଛି ବିଦେଶରେ ମଧ୍ୟ ରଥଯାତ୍ରା ପାଳନ ହୁଏ।
ଠି କଥା ଅନେକ ଦେଶରେ ଜଗନ୍ନାଥଙ୍କ ରଥଯାତ୍ରା ବାହାର ବାହାରେ ଏବଂ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି।
ରଥ ନିର୍ମାଣ କେବେ ଆରମ୍ଭ ହୁଏ।
ଉଁ ଅକ୍ଷୟ ତୃତୀୟା ଦିନରୁ ରଥ ନିର୍ମାଣ ଆରମ୍ଭ ହୁଏ। ଦକ୍ଷ କାରିଗର ମାନେ ନିର୍ଦ୍ଦିଷ୍ଟ କାଠରେ ରଥ ତିଆରି କରନ୍ତି।
ଏହା ନିଶ୍ଚୟ ବହୁତ କଷ୍ଟକର କାମ।
ପ୍ରତ୍ୟେକ ରଥର ଉଚ୍ଚତା। ଚକର ସଂଖ୍ୟା ଏବଂ ସଜାବଟ ଅଲଗା ଥାଏ।
ମୁଁ ଦେଖିଛି ଏ ରଥକୁୁ ବହୁତ ସୁନ୍ଦର ଭାବରେ କପଡା ଓ ଫୁ ଫୁଲରେ ସଜାନ୍ତି।
ହଁ ଲାଲ୍ ହଳଦିଆ ସବୁଜ ଓ ଅନ୍ୟାନ୍ୟ ରଙ୍ଗର କପଡ଼ାରେ ରଥକୁ ବହୁତ୍ ଆକର୍ଷଣୀୟ ଦେଖାଯାଏ।
ରଥ ଟାଣିବାର ମହତ୍ବ କଣ?
ଭକ୍ତମାନଙ୍କ ବିଶ୍ୱାସ ଯେ ଭକ୍ତିଭାବର ରଥ ଟାଣିଲେ ପୁନ୍ୟଲାଭ ହୁଏ। ଏବଂ ଭଗ ଭଗବାନଙ୍କର ଆଶ୍ରୀବାଦ ମଧ୍ୟ ମିଳେ। ହଁ ଥରେ ସୁଯଗ ମିଳିଥିଲା। ସେଇ ଅନୁଭବକୁ ମୁଁ କେବେ ଭୁଲି ପାରିବି ନାହିଁ।
ରଥଯାତ୍ରା ସମୟରେ ପୁରୀର ପରିବେଶ କେମିତି ଥାଏ?
ସମଗ୍ର ସହର ଭକ୍ତିମୟ ହୋଇଉଠିଥାଏ। ସବୁଠି ଜୟ ଜଗନ୍ନାଥ ଧ୍ୱନି ଶୁଣିବାକୁ ମିଳେ।
ହଁ ସର କାର ମଧ୍ୟ ବହୁତ୍ ବ୍ୟବସ୍ତା କରନ୍ତି ନା?
ସୁରକ୍ଷା ଟ୍ରାଫିକ ପାଣି ସ୍ୱାସ୍ଥ୍ୟ ସେବା। ଓ ସଫାସଫାଇ ପାଇଁ ବିଶେଷ ବ୍ୟବସ୍ଥା ହୁଏ।
ସ୍ଵେଚ୍ଛାସେବକ ମାନ ମଧ୍ୟ ବହୁତ ସାହାଯ୍ୟ କରନ୍ତି।
ହଁ ସେମାନେ ଭକ୍ତ ମାନଙ୍କୁ ସଠିକ ରାସ୍ତା ଦେଖାନ୍ତି ଏବଂ ସାହାଯ୍ୟ ମଧ୍ୟ କରନ୍ତି।
ରଥଯାତ୍ରାରେ ପରିବେଶକୁ ସଫା ରଖିବା ମଧ୍ୟ ଆମର ଦାୟିତ୍ୱ।
ଠିକ କହିଲୁ। ଆମେ ଯୋଉଠି ସେଇ ପ୍ଲାଷ୍ଟିକ କିମ୍ବା ଅଳିଆ ଫିଙ୍ଗାବା ଉଚିତ ନୁହେଁ।
ପିଲାମାନଙ୍କୁ ମଧ୍ୟ ଏହି ପର୍ବର ମହତ୍ବ ବୁଝାଇବା ଉଚିତ।
ହଁ। ସେମାନେ ଆମ ସଂସ୍କୃତି ଓ ପରମ୍ପରାକୁ ଜାଣିବେ ଏବଂ ଭବିଷ୍ୟ
କେଉଁ ନୀତିକୁ ସବୁଠାରୁ ଅଧିକ ପସନ୍ଦ କରୁଛୁ?
ମୋତେ ଛେ
ମତେ ସୁନାବେଶ ଏବଂ ବାହୁଡା ଯା ଯାତ୍ରା ଦେଖିବାକୁ ବହୁତ ଭଲ ଲାଗେ।
ସତରେ ପ୍ରତ୍ୟେକ ନୀତିର ଅଲଗା ମହତ୍ବ ଅଛି।
ଆସନ୍ତା ବର୍ଷ ଆମେ ପୁରୀ ଯିବା କି? ଆସନ୍ତା ବର୍ଷ ଆମେ ପୁରୀ ଯିବା କି?
ନିଶ୍ଚୟ ପୂର୍ବରୁ ଯୋଜନା କରିବା। ରହିବା ବ୍ୟବସ୍ଥା କରିବା ଏବଂ ଭିଡକୁ ଧ୍ୟାନରେ ରଖିଯିବା।
ହୁଁ ବୋହୁତ ଭଲ ଯୋଜନା ମୁଁ ଏବେଠାରୁ ଅପେକ୍ଷା କରିବି।
ମୁଁ ମଧ୍ୟ ମହାପ୍ରଭୁଙ୍କୁ କୃପାରେ ଭଲ୍-ସବୁ ଭଲ ହେବ।
ହୋଉ ଠିକଅଛି। ବନ୍ଧୁ ଭୁଲନ୍ତୁ ନାଇଁ ଯାହା କଥା ଦେଇଚ ଆମେ ଆସନ୍ତା ବର୍ଷ ଯିବା ତାହେଲେ।
ହଁ ଆସନ୍ତାବର୍ଷକୁ ଆମେ ଯିବା।
ତାହେଲେ ଆଉ କଣ କେମିତି ଯିବାର ବ୍ୟବସ୍ତା କରିବା? ରେଳରେ ଯିବା କିମ୍ବା କୌଣସି ବସ ମାଧ୍ୟମରେ ଯିବା?
ଯୋଉଠାରେ ସୁବିଧା ହବ ସ୍-ଉଁ-ସେଥିରେ ଯିବା। ତମେ କୁହ କା-କୋଉଥିରେ ଯିବା?
କାହିଁକିନା ସେହି ସମୟରେ ବୋହୁତ ଭିଡ ଥାଏ ଭିଡକୁ ଦୃଷ୍ଟିରେ ରଖି ଯାହାବିି କରିବା ଏକ ସଠିକ ପନ୍ଥା ବାଛିନେବା।
ହଁ ଠିକ କହିଲ।
ତାହେଲେ ଆପଣ ମୋ କଥାରେ ସହମତି ପ୍ରକାଶ କରୁଛନ୍ତି?
ହଁ ମୁଁ ସହମତି ପ୍ରକାଶ କରୁଛି। ଆମେ ଦୁହେଁ ଯିବା ନା ଆଉ
ଠିକ୍ ଅଛି ମୋ ହେଇ କା ଠିକ ଅଛି ମୋ ଏଇ କାର୍ଯ୍ୟ ପାଇଁ ମୁଁ ବ୍ୟବସ୍ଥା କରୁଚି ତାହେଲେ।
ହୋଉ ଠିକଅଛି।
ଆମର ଯାତ୍ରା ଯେମିତି ମଙ୍ଗଳମୟ ହୋଉ ଶ୍ରୀ ଜଗନ୍ନାଥଙ୍କ ଆଶ୍ରିବାଦରେ।
ଜଗନ୍ନାଥଙ୍କ ଆଶୀର୍ବାଦ ତ ହଁ ଠିକଅଛି।
ହୁଁ। ହୋଉ ରହୁଚି ତାହେଲେ ଜୟ ଜଗନ୍ନାଥ ସେଇ ମହାପ୍ରଭୁଙ୍କ ଆଶ୍ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ।
ଆପଣଙ୍କ ମଧ୍ୟ ଉପରେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଥାଉ। ସାରା ବିଶ୍ୱବାସୀଙ୍କ ଉପରେ ବି ମହାପ୍ରଭୁଙ୍କ ଜଗନ୍ନାଥ ଥାଉ।